ଓ ହାଲୋ।
ଆଜ୍ଞା।
କଁ କରୁଚନ୍ତି?
ଏଇ ଅଛି ବର୍ତ୍ତମାନ ବସିଛି ଆଉ ଡ୍ୟୁଟି ଟିକେ ଆଉ। ଖରା ହେଲା ଅ ଆପଣ କଣ କରୁଛନ୍ତି?
ଏଇ ମୁଁ ବି ଏଇ ବସଚି ଖାଇକି ଖାଇକି ବସଚି। ଏଇ ଟିକେ ଏବେ ଖାଇକି ବସିଚି। ମୁଁ ଗୋଟେ ଯିନ - - ଉ ମାନେ ଏମତି ରୋଷେଇ କରିବାକୁ ମତେ ଭଲ ଲାଗେ ତ ଟିକେ ଚାଉଳ ବତୁରିଚି। ଟିକେ ପିଠା ଗୋଟେ କରିବି ଚାଉଳ ଗ୍ରାଇଣ୍ଡିଙ୍ଗ କରିବି ଆଉ।
ଆଚ୍ଛା ଆଚ୍ଛା କଣ ପିଠା ସବୁ ଜାଣିଛନ୍ତି ରୋଷେ କଣ କରିବେ?
ମତେ ଏମତି ପିଠା ମାନେ ମତେ ପିଠା ମାନେ - - ଷେଇ କରିବାକୁ ଏକଚୁଲିରେ ପସନ୍ଦ। ମୁଁ ଏମତି ସବୁ ପ୍ରକାର ରୋଷେଇ କରେ। ମୁଁ ଆଜି ଗୋଟେ ମୁଁ କଇଲି ଦି ମୁଁ ଗୋଟେ ମୋବାଇଲ ରେ ଦେ ଖିଥିଲି ତ ଏମତି। ନର୍ମାଲ ପିଠା ଗୋଟେ ଏମତି। ନଡିଆ ପୁର ପକେଇକି ମୁଁ କଇଲି ଆଜି ବନେଇବା ଆଉ ଦେଖିବା କେମିତି ହୋଉଚି। ଚାଉଳ ଟିକେ ବତୁରେଇଚି। ସେ ଚାଉଳ କୁ ଟିକେ ଭଲସ ଗ୍ରାଇଣ୍ଡିଙ୍ଗ କରିବି। ଏବେ କଲେ ତାରେ ଟିକେ ସୁଜି ମିଶେଇବି। ସୁଜି ଭାଜିକି ମିଶେଇବେ। ଭାଜିକି ମିଶେଇ କିି ତାକୁ- - ସେଇଠି ଯୋଉ ଆମର କାଜୁ - - ନଡିଆ ସବୁ ଭଲସେ କାଟି କୁଟାଇକି ରଖିଚି ତାକୁ ଛଉ ଯେମିତି ପୁର କରନ୍ତି ଆମର ପିଠାରେ।
ହଁ ହଁ ହୁଁ ହୁଁ।
ହଁ ସେମିତି ପୁର କରିବି। ପୁର କଲା ପରେ ଏମିତି ଗୋଟେ ଡିକଚି ରେ- - ଘିଅ ଟିକେ ଲଗେଇ ସେ ଆଣ ଯୋଉ ଗ୍ରାଇଣ୍ଡିଙ୍ଗ କରିଥିବେ ତା ତଳେଟିକେ ଦେଇକି। ତାପରେ ପୁଣି ପୁର ପକେଇକି ପୁଣି ତା ଉପରେ ଟିକେ ଆଣ ଦେଇେଇକି, ପୁଣି ଗୋଟେ ପୁର ପକେଇକି ପୁଣି ଆଣ ଦେଇେଇକି। ଏମତି କଦଳୀ ପତ୍ରରେ ପକେଇକି ଗୋଟେ ମାନେ ଏମତି ଭାମ୍ପେଇକି କରିବି ପିଠାଟେ ଆ। ଦେଖିବା କେମତି ଲାଗୁଚି।
ଆ ଆଛା ଛା ତାହେଲେ ନୂଆ ନଆ ଆଜି ଇଏୁଆ ହାଉଛି ଆଉ କି ୟୁଟୁବ ଦେଖିକି ଆଉ।
ସତ ୟୁଟ୍ୟୁବ ଦେଖିକି ନୁହଁ ଫେସବୁକ୍ ଦେଖୁଥିଲି ଗୋଟେ ଆସିଲା ତ ଇନଷ୍ଟା ଇନଷ୍ଟା ଦେଖୁଥିଲି ଗୋଟେ ଆସିଲା। ମୁଁ କଇଲି ଏଇଟା ମାନେ ମୋର କଣ ମୁଁ ଯୋଉଟା ମୁଁ ଯୋଉଟା ଦେଖିଦେଇଥିବି ମୁଁ କରିକି ନ ରହିଲା ପର୍ଯ୍ୟନ୍ତ ମାନେ ମତ ମତେ ଗୋଟେ କେମିତି ଲାଗିବ ମୁଁତେ ଭଲ ଲାଗେନା ରୋଷେଇ କରିବା ଟା ଟିକେ।
ଆଚ୍ଛା, ଆଚ୍ଛା ହଁ ନିହାତି ଝିଅ ତାଙ୍କ, ତାଙ୍କର ରୋଷେଇ ପ୍ରତି ଟିକେ ଇଏ ଆଉ ଭଲ ଆପଣଙ୍କର ଯାହା ହଉ ଭଲ
ଝିଅ ପିଲା ନାଇଁ ଝିଅ ପିଲା ବୋଲି ନୁହଁ। ମୋର ଦିଦି ବି ଏମତି କିଛି ରୋଷେଇ କରେନି ତାକୁ ଗୋଟେ ଘରେ କାମ ଠିକ ବି ଜଣା ନାହିଁ ଇଏ ନାହିଁ। ମତେ କାମ ସବୁ ଜଣାଯେ କିନ୍ତୁ ବାକି ଘରେ ଏତେ କାମ କରେନି। କିନ୍ତୁ ରୋଷେଇ ମାମା କୁ କହିବି ମାମା ତୁ ସବୁ କରିଦେ ମୁଁ ରୋଷେଇ କରିଦେବି। ଉମ୍ ଆଉ ରୋଷେଇ କରିବାରେ ମତେ ଡିଫିକଲ୍ଟ ଲାଗେ ରସୁଣ ଛଡ଼େଇବା ଟା।
ଆଚ୍ଛା, ଆଚ୍ଛା ନାଇଁ ତାକୁ ଆପଣ କଣ କରିବେ ଅସୁ ନାଇ । କଣ, କଣ କରିବେ କହିଲ ରସୁଣ ଟାକୁ ପ୍ରାୟ ଇଏ କରିଦେବେ। ତାପରେ ତା କୁଲା ଛଡେଇଦେବେ ମାନେଇଏ କରିନ ନା ତାପରେ ତାକୁ ପାଣିରେ ପେଇଦେବେ ପାଣି ପକେଇ ଦେଲେ ତାକୁ ମନ୍ଥି ଦେଲେ ବି ସେ ରସୁଣ ହଁ ଚୋପା ଛାଡିଯିବ।
ହଁ, ହଁ ମତେ ସେଇଟା ଟିକେ ଡିଫିକଲ୍ଟ ଲାଗେ ମାନେ ମାମା କ କହିବି ମାମା ତୁ ରଷୁଣ ଛାଡିଦିଏ ଅଦା ରସୁଣ ବାଟିଦିଏ। ଯଦି ବାଟିବୁନି ତାହେଲେ ତୁ ଛଡେଇଦେ ମୁଁ ବାଟିଦେବି ଏମିତି କହିଲେ ମାମା କହିବେ ତୁ କି ମୁଁ କଣ ସବୁ କରିଦେବି ତୁ କଣ କଦଳୀ ଛଡ଼େଇଦେବି ତୁ ଯୋଉ ଚୋପା ଛଡ଼େଇଦେବି କଦଳୀ ଖାଇବୁ ନା ମୁଁ କହିଲି ନା, ନା ତୁ ଛଡେଇଦେ ନହେଲେ ମୁଁ ରୋଷେଇ କରିବି‌। ମତେ ଟିକେ ରୋଷେଇ କରିବାକୁ ଭଲ ଯେୁ ମାନେ ମତେ ସବୁ ହଁ ଏଲେ ଯେ ମାମା ଏଠୁ ପୁଣି ମାନେ ମୁଁ ଘରେ ରହିଲେ ମାମା କୁ ବେଶୀ କିଛି ମୁଁ କରିବାକୁ ଦିଏନି ମାନେ କାହିଁନା ଉମ୍ ସେ ବି ମଣିଷ ଟା କେତେ ଆଉ ଖଟିବେ ଛୋଟ ବେଳୁ ମାନେ ମୋ ଆଇ ଆଠ ମାସର ହେଇଥିଲା ସେ ଖଟୁଚନ୍ତି। ମାନେ ଯାହାବି ହଉ ଆସିକି ତ ଏଠି କରୁନ୍ତି ଆମକୁ ପାଳୁଚନ୍ତି ସେଇଥିପାଇଁ ମୁଁ ଆଉ ବେଶୀ ମାମା କୁ ରୋଷେଇ କରିସାରି ମାନେ ଘରକୁ ଗଲେ କଣ ଛୋଟିଆ ମୋଟିଆ କାମ ଅଛି କରିଦିଅନ୍ତି ମୁଁ ରୋଷେଇ କରିଦିଏ ସମସ୍ତଙ୍କ ପାଇଁ।
କାର୍ଯ୍ୟ ଟିକେ ବି କରିବା କଥା କାହିଁକି ନା ଘରେ ଯେହେତୁ ଆପଣ ରହିଲେ ଯଉ ଫ୍ରି ଟାଇମରେ ସମୟରେ ଏ ମାମାକୁ ଟିକେ ସାହାଯ୍ୟ କର।
ହଁ ଆଉ ମାମାର ବି ମାନେ ସବୁ ଭଉଣୀ ଘରେ ଥିବ। ହୁଁ ତାଙ୍କର, ତାଙ୍କର ଗୋଟେ ମାନେ ମନ ମୁଁ ଯଦି ଘରକୁ ଯାଇଥିବି ତାଙ୍କର କଣ? ଖୁସିଅଲଗା ପକାର।
ଆଚ୍ଛା।
ଯେହେତୁ, ଯେହେତୁ ମୁଁ ସବୁଟା ହଁ ବାହାରେ ମାନେ ମୁଁ ଦିଦି ଯ ବାହାରେ ରହୁଛି ମୁଁ ମାନେ ଆମ ଘରଠୁ ଦଶ କୋଡିଏ ମିଟର କିଲ ହବ ଦୂରରେ ରହୁଛି।
ଆଚ୍ଛା ସାଡେ କିଏ ଦିଦିର ଘରେ ମାନେ ନାନୀ ଭଉଣୀର ଘରେ।
ହଁ, ହଁ ନାଇଁ, ନାଇଁ, ନାଇଁ, ନାଇଁ। ମୁଁ ଏବେ ଅଛି ମୁଁ ଦିଦି ପାଖରେ ଦିଦି ଗୋଟେ ରୁମ୍ ନେଇକି ରହିଛି ତ ଏଇଠି ସେଇଠି ତ ଏଠି ଅଛି।
ଆଚ୍ଛା, ଆଛା ସେ ପଢାପଢି ବି କରୁଛନ୍ତି ନୁ କି?
ସେ ପଢା ପଢି ବି କରୁଚନ୍ତି ତାର ଇଣ୍ଟରଭି୍ୟୁ ଗୋଟେ ଚାଲିଛି ତ।
ଆଚ୍ଛା, ଆଚ୍ଛା ଆଉ?
ଆମ ଭାଇ ଜଣେ ଏବେ ଉଁ ଓଡ଼ିଆ ମିଡିୟମ୍ ରେ ପଢୁଥୁଲା ସରସ୍ଵତୀ ଶିଶୁ ମନ୍ଦିରରେ ତାକୁ ମାନେ ଆ ଆମର ଏଠି ଠିକରେ ଟ୍ୟୁସନ ହେଇପାରେନି ନ ନହେଲେ ଆମେ ସେମତି ଆମର ଯୋଉ ମାର୍କଗୁଡ଼ା କମି ଯାଉଚି ଆମର ସେଇ ଇଂଲିଶରେ ଟିକେ ୱିକନେସ୍ ନା। ଆ ମାନେ ଜମା ଆମର ଇଂଲିଶ ହୁଏନି। ସେଇଥିପାଇଁ ଉଁ ଏତେ ଆମେ ଯେମିତି ହେଲୁ ଅ ଭାଇକୁ କରରେବୁନି ବୋଲି ତାକୁ ପୁଣି ଓଡ଼ିଆ ମିଡିୟମ୍ ରୁ କାଢିକି ଇଂଲିଶ ମିଡିୟମ୍ ରେ ପସେଇଲୁ ସିନା ଟିଉସନ୍ ଗୋଟେ ଭଲ ଆମର ଏପଟେ ନାହିଁ ଆଉ।
ଓହୋ ସି ବି ସି ବି ଏସ୍ ସି ବି ଏସ୍ ପାଟନ ତାକୁ ଇଏ ଆ ଇଏ କଲେ ନୁହଁ କି?
ଆଜ୍ଞା।
ଆଚ୍ଛା ତା ଟ୍ୟୁସନ ଆଉ ମାନେ ଅ ନାଇ ଆପଣ ବି ତାକୁ ଅନଲାଇ କ୍ଲାସ ଇଏ ବି ଛାଡ଼ି ପାରିବେ ଅନଲାଇନ କ୍ଲାସଉଡ଼ା ଯଦି ୟୁଟ୍ୟୁବରେ ତାକୁ ଦେଖେଇକିନା ଇଏ କରିବେ ଦେଖିଲେ ବି
ହଁ ଉଁ ଯେହେତୁ ଯେହେତୁ ଆମେ ସିନା ବଡ଼ ପିଲା ୟୁଟ୍ୟୁବ ଦେଖିକି କରିଦେଲ ଯେହେତୁ ଛୋଟ ପିଲାଟାକୁ ନ ବୁଝେଇଲେ ଦଶ୍ ଥର ସେ କଣ ବୁଝିବ?
ନାଇଁ ନାଇଁ ବୁଝିପାରିବନି। ଏଁ କୋଉ କ୍ଲାସ୍ ତାର ଷ୍ଟାଣ୍ଡାଡ଼ ପୋ ଷ୍ଟାଣ୍ଡା
ତାର ଏଇଟା ଫାଇବ୍ କ୍ଲାସ ହେଲା ଯେ ମାନେ ସେ ସବୁ ପୋ ମାନେ କହିବାକୁ ଗଲେ ଉଁ ସିକ୍ସ ଉଁ ସିକ୍ସ ହଣ୍ଡ୍ରେଡ ମାର୍କରୁ ଆଣି ଦୋଉଚି ଉଁ ଫାଇଭ୍ ହଣ୍ଡ୍ରେଡ଼୍ ନାଇଣ୍ଟି ଫାଇ ଏମିତି ଆଣି ଦଉଚି କେତଳେ ଏଇଟି ଫାଇଭ୍ କେତେବେଳେ ସେଭେଣ୍ଟି ଫାଇଭ୍ ଏମିତି ଆଣି ଦୋଉଚି। କିନ୍ତୁ ଏତିକି ଯୋଉ ବି କମି ଯାଉଚି ସେଇଟା ଇଂଲିଶରେ ଆଉ କୋଉଥିରେ ନୁଁ ଆଉ ସବୁରେ ତାର ଫୁଲ୍ ପୁରା ଫୁଲ୍ ସେ ଟିକେ ଟ୍ୟୁସନ ମିଳୁନି ବୋଲି ଏ ତାକୁ କାଢି଼କି ସେ ଇଂଲିଶ ମିଡିୟମରେ ପୁରେଇଲୁ ଆଉ ଆଉ ମୋର ତ ଯ ମାନେ ସବୁ ଆମ ସାନ ସ ଆମ ସବୁ ଭାଇ ଭଉଣୀ ବି ତ ସବୁ ଭାଇ ଭଉଣୀ ଭିତରୁ ଆମ ଭାଇ ହେଲା ଟିକେ ଭଲ ପାଠ ପଢେ।
ଆଚ୍ଛା ଆଚ୍ଛା ଏ ଆପଣ ବି ଆପଣ ପ୍ଲସ ଟୁ କରୁଛନ୍ତି ଆପଣ ବା କଣ ଖରାପ ପଢ଼ୁଛନ୍ତି କି ଆପଣ ବି ଭଲ ପଢୁଥୁବେ।
ନାଁ ଏ ପ ତଥାପି କହିବାକୁ ଗଲେ ମୋ ଭାଇ ଭଲ ପଢ଼େ। ମୋ ସାନ ଭଉଣୀ ବି ଭଲ ପଢେ ମୋ ଦିଦି ବି ଭଲ ପଢେ କିନ୍ତୁ ମୋର ଟିକେ ମାନେ ତଳେ। ମୁଁ ସମସ୍ତଙ୍କ ପଛରେ।
ଆଚ୍ଛା ଆପଣ ତ ପୋଲିସ ହେବେ କହୁଛନ୍ତି ପା।
ଓ ପୋଲିସ ହେବି କହୁଚି ସିନା କିନ୍ତୁ ମୋର ଟିକେ ପାଠ କମ ଅଛି ମାନେ ସବୁ କହିଦେବି ବୁଝି ଦେବି। ମୋ ମନ ହେଲେ ମୁଁ ବୁଝି ପା ମାନେ ମୁଁ ଇଚ୍ଛା କଲେ ବୁଝିବି ନହେଲେ ସେତିକିରେ ଗଲା।
ମାନେ କୋଉଟା ବେଶୀ କୋଉଟାରେ ଦୁର୍ବଳ ମାନେ ୱିକନେସ୍ କୋଉଟାରେ ମାନେ କୋଉ ଚ୍ ମାନେ ସବଜେକ୍ଟରେ ଇଂଲିଶ?
ଦିଟା ନାଇଁ ଦିଟା ଇଂଲିଶ ଆଉ ସାଇନ୍ସ।
ଓହୋ ସା ଆପଣ ତ ଆର୍ଟସ ନେଲେ ପା ଆର୍ଟସେ।
ହଁ ଆର୍ଟସ୍ ନେଲି।
ଆର୍ଟସ ନେଇଥିଲ ସାଇନ୍ସ ଆଉ କିଛି ଦରକାର ପଡ଼ିବନି ବର୍ତ୍ତମାନ କେବଳ ଇଂଲିସ୍ ଟା କେବଳ ହିଁ ଗୋ ଟ ସବ୍ଜେକ୍ଟ ତମୁକୁ ଯୋଉଟା ଡିଫିକଲ୍ଟ ଥିବ ନାଇଁ ଗ୍ରାମାଟିକାଲଟା ଯଦି ଗ୍ରାମାଟିକାଲ କୋଉଟା ଡାଉଟ୍ ଅଛି ମତେ ପଚାରିଏ ମୁଁ ଇଂଲିଶ ପଢ଼ଉଚି ଆମର ଆମ ସ୍କୁଲରେ ମୁଁ ଇଲିଶ ପଢ଼ାଏ। ଇଂଲିଶ୍ ଆଉ ସୋସିଆଲ ଷ୍ଟଡ଼ି ହିଷ୍ଟ୍ରି ଜେଗ୍ରୋପି ଏ ଚାପ୍ଟର ଉଡ଼ା ପଢ଼ାଏ ଆଉ ନାଇ ଏଇଟ୍ ନାଇ ଟେନ୍ ତିନଟା ଯାକ ପଢ଼ଉଚି ଏ ଏଇଟ୍ ଆଉ ଏଇଟ୍ ଆଉ ନାଇନ୍ ର ଇଂଲିଶ ପଢ଼ଉଚି। ଆଉ ଟେନର ହିଷ୍ଟି ଜେଗ୍ରୋପି ଏମତି ପଢ଼ଉଚି ଆଉ।
ଆଜ୍ଞା ଇଁ
ଅଛି ମୁଁ ରେଗୁଲାର ହେଇନି ଲୋ ଚାଲିଚି ଆଉ।
ହଁ ହ।
ଜାଣ ହୁଁ। ରେଗୁଲାର ହେଇନି ନା ଚାଲିଚି ପଢାପଢି ତଥାପି ମୋର ବି ଚାଲିଚି କଣ୍ଟୀନୁ କରୁଛି। ପରୀକ୍ଷା ଫରିକ୍ଷା ବି ଦଉଛି। ଏଇ କମ୍ପିଟେଟୁ ଏକ୍ଜାମ ଗୁଡ଼ାକ ମୋର ସରିଛି। ଆମର ଉଁ
ଓହୋ।
ସ୍ପରି ଯାଇଛି ମୋରୋଡ଼। ମୋନା ରାଜେଶ କୁମାର ସାହୁ। ରାଜେଶ କୁମାର ସାହୁ।
ଆଚ୍ଛା ହାଁ ହା।
ହୁଁ ହ ଆଉ କେବେ ତାହେଲେ ଆସନ୍ତୁ ବୁଲ୍। ହଁ ଦେହପା ଭଲ ଅଛି।
ଆଉ କଣ କହିଲେ? ହଁ ମୋ ଦେହ ଭଲ ଅଛି। ହଁ ଭଲ ଅଛି।
କଲେଜ କୁ ଯାଉଛନ୍ତି କେମିତି ମାନେ ସାଇକେଲ ନା ସେଇଠୁ ପାଖ?
ନାଇଁ ନାଇଁ ଆମ କଲେଜଟା ଏକ୍ଚୁଲି ମୁଁ ହଷ୍ଟେଲରେ ରହିକି ପଢୁଥିଲି ମୋର କଲେଜ ଟା ହେଲାଣି ମାନେ ଭଦ୍ରକରୁୁ ଛତିଶ କିଲୋମିଟର ଦୂର ମୋ କଲେଜଟ ଗାଁ ଭିତରକୁ।
ଆଚ୍ଛା ଆଚ୍ଛା। ଆହ ଆହ।
ସେ ଗାଁ ଭିତରେ ମାନେ ଗାଁ ଭିତରକୁ ଯାଇକି ସେଠି ମେସ୍ ଫେସ ଅଛି। କଲେଜ ସାମ୍ନାରେ ପୁରା ମେସ ଅଛି। କଲେଜ ଭିତରେ ବି ମେସ୍‌ ଅଛି। ଆଉ କଲେ କଲେଜ ଭିତରେ ଯୋଉ ମେସ୍‌ ଟା ଥିଲା ସେଇଠି ଆମେ ରହିଲେ। ମାନେ ତାର ଅଣ୍ଡରରେ ଚାଲିବାର ଥିଲା ତ। ସେଥିପାଇଁ ଆମେ ନ ସେଇଠି ରହିକି। ମାନେ ସେ ଗୋଟେ ଟାଇମ ରେ କଣ କରିବେ? ସେ କଣ ଠିକ ଦେବେ ନ ଦେବେ ସେ ସେଥିପାଇଁ ମୁଁ କହିଲି। ମାମା ତୁ ସବୁ କରେ। ମୁଁ ଠିକ ରେ ରୋଷେଇ କରି ମୁଁ ଖାଇ ଖାଇ ନା ସିଏ ରୋଷେଇ କରିକି ଦେଲେ ମତେ ମତେ ମାନେ ରୁଚିବନି। ସେଥିଲାଗି ମୁଁ କହିଲି ଆଉ ସେ ସାଇଟ୍‌ରେ ଗୋଟେ ସାମ୍ନାରେ ଗୋଟେ ରୁମ ଥିଲା। ସେ ରୁମ୍ ନେଇକି ମୁଁ ମୋର ତିନି ଜଣ ସାଙ୍ଗ ରହୁଥିବୁ। ମୁଁ ରୋଷେଇ କର ଥିଲେ। ସେମାନେ ମତେ ହେଲ୍ କରୁଥିଲେ। ସିଏ ବି କେବେ କେବେ ରୋଷେଇୁଥିଲେ ମାନେ ଆମ ତାପରେ ସେଇଟା ଗୋଟେ ରୋଷେଇ କରିକି ଖାଇବା। ସିଏ କେବେ କଣ ଦେବେ ଆମକୁ ଇଚ୍ଛା ହବ ନହବ। ସେଥିପାଇଁ ଆମେ ରୁମ୍ ନେଇକି ରହୁଥିଲୁ।
ଆଛା, ଆପଣଙ୍କ ନାଁଟା କଣ ସୁଜାତା, ସୂଜତା। ସୁଚତା କଣ? ଗୋଟେ ଫୁଲ ନେମ୍। ଫୁଲ୍ ନାଆଟା। ମାନା। ମାନା ମାନେ କଣ, ମାନା ମାନେ କଣ ଏଇଟା କୋଏ ଟାଇଟଲ କଣ?
ଚାଷୀ, ଚାଷୀ, ଚାଷୀ
କ ମାନେ କାଷ୍ଟରେ ଚଷା।
ହଁ ଚାଷୀ ଚାଷୀ।
ଓହୋ। ଚାଷୀ କହୁଛନ୍ତି ଯେ ସେଥିପରେ ମୁଁ କୋନ୍ଫିୟୁଜ୍‌‌ ହେଲି। ଆମ ଆଡେ ଚଷା କୁହନ୍ତି ଆଉ।
ଦିଟା ଅଛି। ଗୋଟେ ଚଷୀ ଅଛନ୍ତି ଚଷୀ ଅଛି ଆଉ ଗୋଟେ ଚାଷୀ ଅଛି। ଚାଷୀ ମାନେ କଣ? ମାନେ ସେ ଯୋଉ କହନ୍ତିନି ପୁରା ମାନେ କଣ କୁହନ୍ତି? ଆମ ଜେଜେରି କୁହନ୍ତି। ମୁଁ ତ ଠିକରେ ଜାଣିନି ତାକୁ।
କ୍ଷେତରେ ଯୋଉ ମାନେ କାମ କରନ୍ତି। ଯୋଉ ଆଗରୁ ମାନେ ଯୋଉ ପାରମ୍ପରିକ ଉପରେ ଯୋଉ ଚାଷ ବାସ କରନ୍ତି।
ଚାଷ ବାସ ତ ଏମିତିରେ ବି ସମସ୍ତଙ୍କ ଘରେ ହଉଛି। ଏଥର ଚମ୍ ହଁ ଏମ
ସେମାନଙ୍କୁ କୁହାଯାଏ ଯେ ମାନେ ଚଷା ଯୋଉ କାଷ୍ଟ ସେମାନେ ଚାଷ ହିଁ କରନ୍ତି ବୋଲି ମାନେ ସେଇଟା ଥିଲା।
ସେଇଟା କୁହନ୍ତି ସେଇଟା ମୁଁ ଶୁଣିଛି ଯେ ହେଲେ ଆଜିକାଲି ତ ସମସ୍ତେ ଚାଷ କରୁଛନ୍ତି ସମସ୍ ତୁମକୁ କଣ ଚାଷୀ କହିବେ ସେଇଥିପାଇଁ ଆମର କିନ୍ତୁ ଚାଷୀ ମାନେ ଚାଷୀ ଯୋଉ ଚାଷୀ କରିବାଟାକୁ ବି ଚାଷୀ କୁହନ୍ତି ଆଉ ଗୋଟେ ଚାଷୀ ବୋଲି ବି ଅଛି।
ଆଚ୍ଛା ଆଛା ସବକାଷ୍ଟ ଆଉ ସବକାଷ୍ଟ ଆପଣ ଚାଷୀ ଆଉ ହଁ ଆମର ଲେଖା ହଉଚି ଜିନ୍ତି ଆମର ପଟ ତାପରେ ଲେଖା ହଉଛି ଚଷା ଏ ହଁ।
ଆମର ଚାଷୀ ଆଉ ହଉ ସେଇଠି ଯାଇକି ସେମାନେ ମୁଁ କଣ ସେମାନେ ରୋଷେଇ କରିକି ଦେଲେ ମୁଁ ଖାଇପାରେନି ତ ସେଇ ସେଥିପାଇଁ ମୁଁ ନିଜେ ରୋଷେଇ କରିକି ଖାଏ।
ଆଚ୍ଛା।
ମୁଁ ଟିକେ ଅଲଗା ଟାଇପରେ ଖାଏ ମତେ ଘରେ ବି ମୋ ଉପରେ ଚିଡି ଚିଆ ହେଇଯାନ୍ତି ସବୁ।
ଆଚ୍ଛା ଆଚ୍ଛା ଆଛା ଅ ହଁ ଆଉ କେବେ କେବେ ଯଦି ଆପଣ ଟାଇମ୍ ଇଏ କରିବେ ଆସନ୍ତୁ ବୁଲି ଆସନ୍ତୁ କହିଲି ଢେଙ୍କାନାଳ ବୁଲି ଆସନ୍ତୁ।
ହଉ ମୁଁ ଯିବି ମୋର ଗୋଟେ କଲ୍ ଆସିଛି ମୁଁ କା ରଖୁଛି ମୁଁ କଲ୍ କରୁଛି ବ
ହଉ ହଉ ଠିକ ଅଛି।